ହଁ କୁହ। ହଁ। ଆଉ କଣ ଖାଇଛ ନା ଖାଇନ?
ନାଇଁ ମୁଁ ଆଜି କିଛି ଖାଇନି ମୁଁ ଆଡେ ଲେଖାରେ ବ୍ୟସ୍ତ ଟିକେ।
ପାଟି କାଲ?
ନାଇଁ ମୁଁ ନୋଟ୍ ଟିକେ ଲେଖୁଛି ଆଜି।
ହୁଁ। ଆଉ ଦେହ ଭଲ ଅଛି ତମର?
ହଁ ଦେହ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ଭଲ ଅଛି।
ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ଏଇଟି ଜେଜେମା ଖାଉଛନ୍ତି ଆ ମାମା ଏଇନା ରୁଟି କରୁଛନ୍ତି। ବାବା ଖାଉଛନ୍ତି। ଭାଇ ଛାତ ଉପୁରେ ଅଛି। ମୁଁ ଅଛି ଆଉ ବସ ପଢୁଥିଲି ଆଉ। ହଁ
ହୁଁ
ହାଲୋ
ଆଉ ତମେ କଣ ଖାଇଥିଲ ଦି?
ଖାଇନି କିଛି ଦି ପହରେ ଭାତ ଖାଇଥିଲି ତ ଆଉ ସନ୍ଧ୍ୟାରେ ଖାଇନି କିଛି।
ହଁ ତମେ ଆଜି ଗୋଟେ ନୂଆ ରୋଷେଇ ଟେ ମତେ କୁହ ମୁଁ କରିବି ଆଜି।
କଣ କହିବି?
ଯାହା ଗୋଟେ ନୂଆ ରୋଷେଇ ଟେ କୁହ।
ନୂଆ ରୋଷେଇ କଣ କରିବ କହୁନ ସେହି କହିବି।
ତମକୁ ଯାହା ଆସିଛି ସେଇ ଭିତରୁ ଯାହା ଗୋଟେ କହୁନ।
ମ୍ୟାଗି ନା ଚିକେନ କରିବ ନା କଁ କରିବ।
ହଁ ଚିକେନ ତମେ କେମିତି କରଛ ଦେଖି କହିଲ କାଳେ ମୋ ପ୍ରୋସେସ‌ ଠୁ ଅଲଗା ଥିବ।
ହୁଁ ଆଗେ ସେଇ ଫାଷ୍ଟ ମାରିନେଟ କରି‌ ଦଉଚି ଚିକେନ ହଳଦୀ ନୁଣ। ଦହି ଲେମ୍ବୁ ପକେଇକି। ରଖିଦଉଛି ତିରିଶ ମିନିଟ୍ ପାଇଁ ତାପରେ ତେଲ ଗରମ। କରିକି କରେଇ ରେ ତେଲ ଗରମ କରୁଛି ସୋରିଷ ତେଲ ପକଉଛି ତାପରେ ପିଆ ଯୋଉ କଟା ପିଆଜ ପକା ହଉଚି ଟିକେ ହ୍ୟାକୁ ଏଇଟା ଭଲସେ ଖରଡ଼ି ହେଇଗଲା। ପରେ ମସଲା ଯୋଉ ବାଟା ହେଇଥିବ ଯୋଉ ମସଲା ଅଦା ରସୁଣ ପିଆଜ ଟମାଟ ବଟା। ସେଇଟା ପାକ ବାଟେଇକି ଭଲ ସେ ହଁ ବାଟା ବାଟି କରିକି ଭଲସେ ଏଇଟା। ତାର ସ୍ମେଲ ଟା ଗଲା ପରେ ନୁହେଁ କି। ସବୁ ମସଲା ଗୁଣ୍ଡା ପକାହବ ଚିକେନ ମସଲା ମିଟ୍ ସବୁ ମସଲା ଯେତିକି ପ୍ରକାର ମସଲା ଅଛି। ମସଲା ସବୁ ପକାପକି କରିକି ଟିକେ ତା ପାଣି ଦେଇକି ଚିକେନ ଆଳୁ ପକେଇକି। ଚିକେନ ର ପାଣି ଯୋଉ ଆଇଁସିଣିଆ ପାଣି ମରିଗଲା ପରେ। ତାପରେ ଗରମ ପାଣି ଟିକେ ଦେଇକି ଫୁଟେୟା କଥା ଆଉ। ତମେ କେମତି କରୁଛ।
ମୁଁ ବେଳେ ବଳେ ଏମିତି ଦହି ଗୋଳେଇକି କରେ ବେଳେ ବଳେ ଏମିତି ନର୍ମାଲ। କରିଦଉଚି।
ଯେତେବେଳେ ଟାଇମ ଯେତେବେଳେ ଇଛା ହବ ଭଲ ଭଲ କରିବାକୁ ତାହେଲେ ଦହି କରି କରିବି। ଆଉ ଯେତେଳେ ଇଚ୍ଛା ହବ ସାଙ୍ଗ ସାଙ୍ଗ କରିକି ଥୋଇଦେବି ସାଙ୍ଗେ ସାଙ୍ଗେ କରିକି ଥୋଇ ଦଉଚି ମୁଁ ବି ସେମିତି କରେ।
ଏ ଯେତେ ବେଳେ ମାନେ ବିରିୟାନୀ ହକା କରିବାର ଥିବ ସେମିତି କରୁଛି। ଆଉ ଏମତି ନର୍ମାଲି ଏମିତି କରିଦଉଚି ଅଁ ଅଦ ପିଆଜ ଅଲଗା ଗ୍ରାଇଣ୍ଡିଙ୍ଗ କରିଦଉଚି ଅଦା ରସୁ ସୁଣ ଶୁିଖିଲା ଲଙ୍କା ଟମାଟ ଜିରା ଆଉୁ ସବୁ ଗୋଟ ମସଲା। ଟିକେ ଗ୍ରାଇଣ୍ଡିଙ୍ଗ ‌କରି ଦଉଛି ସେଇଟା ଗୋଟେ ଅଲଗା ଗ୍ରା ଗ୍ରାଇଣ୍ଡିଙ୍ଗ କରିଦଉଛି ତାପରେ। କାଜୁ ଟିକେକୁ ଆଉ। ବାଦାମ କା ଏମିତି ଟିକେ ଅଳ୍ପ ଗ୍ରାଇଣ୍ଡିଙ୍ଗ କରିଦଉଛି ତାପରେ ସବୁ। ସବୁ ମାନେ ଲୁଣ ହଳଦୀ ଚିକେନ ମସଲା ଧନିଆ ଗୁଣ୍ଡ ଜିରା ଗୁଣ୍ଡ। ଆଉ ଚିକେନର ଗୋଟେ ମସଲାଟା ଆସୁଛି ଅଲଗାର ନନଭେଜ୍ ମସଲାଟେ ଗୋଟେ। ସେଇଟାରେ ଗୋଟେ ପାଣି ଦେଇକି ଗ୍ରାଇଣ୍ଡିଙ୍ଗ କରି ମାନେ ଗ୍ରାଇଣ୍ଡିଙ୍ଗ ନୁହେଁ ତ ଗୋଳେଇ ଦଉଛି ଆଉ। ତାପରେ ଉଁ। ତେଲ ପକେଇକି ଗୋଟା ମସଲା ସବୁ ପକଉଛି ଚିନି ଟିକେ ପକଉଛି କଲର ପାଇଁ।
ହୁଁ।
ତାପରେ ପିଆଜ ଟିକେ ଭାଜି ହେଇଗଲା ପରେ ଏଇ ମସଲା ତକ ପକେଇ ଦଉଛି ଅଦା ରସୁଣକୁ। ଶୁଖିଲା ଲଙ୍କା ଯୋଉ ବ ଗ୍ରାଇଣ୍ଡିଙ୍ଗ କରି ରଖିଥିବି। ତାପରେ ମରିଗଲା ପରେ ଏଇ ଯୋଉ ମସଲା ସବୁ ଗୋଳେଇକି ରଖିଥିବି ପୁରା ଗୋଟେ ଜାଗାରେ ସେଗୁଡା ସବୁ ପକେ ପକେଇ ଦଉଛି ତାପରେ ଟିକେ ଚିଲି ସସ୍ ଟମାଟୋ ସସ୍ ସୋୟା ସସ୍ ଟିକେ ଭିନେଗାର ଟିକେ ପକେଇ ଦଉଛି।
ହଁ।
ଆଉ ତାପରେ ପକେଇ ଦଉଛି ଚିକେନ ଆଳୁ ଭାଜିକି ରଖିଥିବି ଆଗୁରୁ।
ହଁ ଭଜା ଆଳୁ ଭଲ ଟେଷ୍ଟି ଲାଗେ। ମୁଁ ସେ ଭଜା ଆଳୁ ରଖେ।
ତାପରେ ପକେଇ ଦେଇକି ଚିକେନ ଟିକେ କଷେଇଲା ପରେ ଆଳୁ ପକେଇକି କସଉଛି କଷେଇ ସାରିଲା ପରେ ପାଣି ଦଉଛି ଆଉ।
ହଁ ସବୁ ଇଏ ତମେ ଟମାଟ ସସ୍ ଚିଲି ସସ୍ ପକଉଛ ନୁଅ।
ଦେଖିବ ତ ମାନେ ଯେତିକି ଟମାଟୋ ଯଦି ଗ୍ରାଇଣ୍ଡିଙ୍ଗ କରିଦବ ତାହେଲେ ଅଳ୍ପ ଟିକେ ଟମାଟୋ ସସ୍ ପକେଇବା। ଆଉ ଭିନେଗାର ବି ବେଶୀ ପକେଇବନି କି ଚି ସୋୟା ସସ୍। ଟିକେ ବେଶୀ ପକେଇବନି ସବୁ ତ ଟେ ମାନେ କ ଚିକେନ ଅଧିକ ଯଦି ଥିବ। ଦେଖିକି ଦି ତିନି ଠିିପି ଲାଖେ ପକେଇବ ଅଳ୍ପ ଯଦି ଥିବ ପକେଇବ। ଏମିତି ଆଉ ଦେଖିବ କେତେବେଳେ ଏମିତି କରିବ ଟ୍ରାଏ କରିବ ବଢ଼ିଆ ଟେଷ୍ଟ ଲାଗିବ, ନହଲେ ସେ ଯୋଉ ଗୁଣ୍ଡମସ ଲା ଯୋଉ ହଁ
ହୁଁ। କେବେ ଗୋଟେ ଟ୍ରାଏ କରିକି ତମକୁ କହିବି ହେଲା କି କେନ୍ତି।
ହୁଁ।
ହଁ।
ଆଉ ଘରେ ସବୁ କଣ କରୁଛନ୍ତି?
ଘରେ ବାବା ଖାଉଛନ୍ତି, ମାମା ରୁଟି କରୁଛନ୍ତି। ଆଉ ଭାଇ ମୋର ଉପରେ ଅଛି ମୁଁ ଏଇଠି ବସିଛି ଆଉ
ହଁ କଥା ହଉଥିଲି ତ ଏବେ ଆଉ
ହୁଁ। ହଁ
ଆଉ କୁଆଡ଼େ ବୁଲିଆକୁ ଯିବ ଆଗକୁ?
ଆଗକୁ ସେଇ ଏକ୍ଜାମ ସରିଲେ ପୁରୀ ଯିବୁ ବୁଲିବାକୁ।
ହୁଁ ଆଉ ତମ ସେପଟେ କଣ କଣ ସବୁ ମାନେ ପିକନିକ ଜାଗା ଅଛି ଦର୍ଶନୀୟ ସ୍ଥାନ।
ସେପଟେ କଣ ଅଛି ଦକ୍ଷିଣକାଳୀ ମନ୍ଦିର ଆମ ନୟାଗଡର। ତାପରେ ଜଗନ୍ନାଥ ମନ୍ଦିର। ତା ସରଣକୁଳ ଲଡୁବାବା ଲଡୁବାବା ମନ୍ଦିର ଶରଣକୁଳ ର।
ହୁଁ ତାପରେ ଓଡଗାଁ ଯୋଉ ରଘୁନାଥ ମନ୍ଦିର।
ହଁ ରଘୁନାଥ ମନ୍ଦିର ଆମ ବଲାଙ୍ଗୀ ପାର୍କ କୁଟଗର ପାର୍କ ଏମିତି ତାପରେ
ହୁଁ।
ଯୋଉ ଆମନା ଯୋଉ ରାମ ଫତେଗଡ଼ ରାମ ମନ୍ଦିର
ହଁ।
ତମର?
ଆମ ଏପଟେ ଖୋର୍ଦ୍ଧା ବରୁଣେଇ ଫତେଗଡ ରାମମନ୍ଦିର ତ ଆମ ଏଠୁ ଆମ ଘରଠୁ ଦଶ କିଲୋମିଟର ମାତ୍ର। ବହୁତ ପାଖ ପୁରା। ତାପରେ ବିଜିପୁରରେ ଗୋଟେ ସାଇ ମନ୍ଦିର ବୋଲି ଗୋଟେ ଅଛି।
ହଁ।
ସାଇବାବା ସେଇଠି ମାନେ ଯେମିତି ମହାରାଷ୍ଟ୍ରରେ ଯେମିତି ସାଇବାବା ନୁହଁ ପୁରା ବଡ ମୂର୍ତ୍ତି କିି ଏଠି ମାନେ ସେମିତି ସେ ମନ୍ଦିର ଅଛି ଆଉ ଭଲ ଭଲ ସବୁ ଜାଗା ଅଛି ଏପଟେ ଆଉ ତାପରେ ବାଘମାରୀ ଯେଉଁ ଅଟ୍ରି ଉଷ୍ମ ପ୍ରସବଣ ସେଇଟା ବି ଅଛି।
ହୁଁ ହଁ ହଁ ଯାଇଛୁ। ବାଘାମାରି ସେଇଟା ଭଲ ଜାଗାଟା ଯାତ୍ରା ହୁଏ ସେଇଠିକି ବି।
ବାଘମାରୀଠୁ ଆମ ଘର ଆଉ ନଅ କିଲୋମିଟର ମାତ୍ର।
ହଁ ଏଇ ବର୍ଷ ଆର ବର୍ଷ ଯାଇଥିଲେ ତ ହେଇଥିଲା।
ହୁଁ ଯେତେବେଳେ ବାଘମାରି ଆସିବା, କହିବ ଆଉ ଫୋନ କରିବ ଆଉ।
ହଉ କହିବି ଆଉ
ହଁ।
ଆଉ ଏଇ ବର୍ଷ ଆଉ ଯିବି ଯାତ୍ରା ଯଉ ହବନି କି କେତେ ଟାଇମ କୁ ଯିବି। ଗଲେ ଫୋନ କରିଦେବି ହଁ ହଁ ମ ହଁ ସେଇୟା। ହେଲେ ମୁଁ ଗଲେ ମୁଁ ଫୋନ୍ କରିକି କରିଦେବି ଆଉ ଯାଉଚି ବୋଲି ତମେ ଆସିବ ଦେଖା କରିଆକୁ।
ହୁଁ ଆମେ ବି ଯାଉଛୁ ସେଇଠି ବାଘମାରି ଯାତ୍ରା କୁ।
ଆମେ ଯାଇଥିଲୁ ମୁଁ ଯାଏ ସବୁ ବର୍ଷ ଭଲ ହୁଏ ଯାତ୍ରାଠୁ। କିନ୍ତୁ ଚାଲିବାକୁ ବହୁତ କେତେ ଚାଲିବ ଆଉ ଚାଲି ଚାଲିକି ଗୋଡ଼ କଣ ହେଇଯିବ।
ହୁଁ।
ହୁଁ, ଆଉ ରାତିରେ କଣ ଖାଇବ?
ରାତିରେ ଆଜି ଦେଖିବା ଭାତ ବୋଧେ ଭାତ ଖାଇ ବୋଧେ ଆଜି ରାତିରେ।
ଆଜି ମୁଁ ବି ସେଇ ଭାତକୁ ଚିକେନ
ଆମର ଏବେ ଚିକେନ ପକୋଡା ଛଣା ହଉଛି।
ହ୍ୟାଲୋ
ଖାଇବ ଯଦି ଆସ।
ଫଠେଇ ଦିଅ।
ହଉୋ ଫଟ ଉଠେଇକି ଛାଡିଦବି ଫୋନରେ।
ହଁ
ଖାଇଦବ ସେଇଥିରୁ କାଡ଼ିକି ହେଲା।
ହଁ ପଠେଇଦବା ଫଟୋ ଉଠେଇକି।
ହୁଁଁ
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଏଇଠିକି ଅଛନ୍ତି ମୋ ତଳେ ମୁଁ ତା ଉପରେ ବସିକି ଲେଖୁଥିଲି ତାପରେ ପୁଅ ଫୋନ୍ କଲେ ଯେ କଥା ହେଲି ହୁଁ
ତମ ଭାଇ?
ସେବେ ପଢୁଥିଲା ସେବେ ପଢୁଥିଲା ଗଲା ଏବେ ତଳକୁ ମତେ ଫୋନ ଦେଇକି ତଳକୁ ଗଲା ସେ
ହଁ।
ତାର ଏ ବର୍ଷ ଦଶମ ହେଲା ତ ଆଉ।
ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ତମେ ପଢାପଢି କରିସାରିଲଣି କାଲି ଏକ୍ଜାମ ପାଇଁ?
ପଢ଼ୁଥିଲି ପଢୁଛି ଆଉ ଟିକେ ତକ ଅଛି ପଢା ପଢି କାଲି ସକାଳେ ଉଠିକ ପଢିବି ଛଅଟା ରେ ବସିକି। ତାପରେ ଯିବି ଆଉ ବାହାରିକି।
ହଁ ହଁ।
ମୋର ବି ଆଉ ପ୍ରାକ୍ଟିକାଲ ଅଳ୍ପ ଲେଖା ଅଛି।
ଆଜି ରାତି ସେ ଏଗାରଟା ବାରଟା ଯାଇକି ପଢ଼ିବି ତାପରେ ଶୋଇ ପଡ଼ିବି ଆଉ।
ହଁ ମୋ ପରୀକ୍ଷା ପୂର୍ବଦିନ ତ ଯାହାହେଲେ ବି ପଢ଼ିବାକୁ ପଡ଼ିବ। ବର୍ଷ ଯାକ ପଢ କି ନ ପଢ କିନ୍ତୁ ପରୀକ୍ଷା ପୂର୍ବ ଦିନ ପଢିବାକୁ ବାଧ୍ୟ।
ସେଇଆ ନ ପଢିଲେ ଯିବ ବ୍ୟାକ୍ ଲାଗିବ।
ତମ ଆଡେ ବ୍ୟାକ୍ କ୍ଲିୟର ପାଇଁ କେତେ ଟଙ୍କା ନେଉଛନ୍ତି?
ଆମର କେମତି ଜାଣିନି ଏଇଟା ମୋର ବ୍ୟାକ ଲାଗିନି ନା ତମେ କହିନାହାନ୍ତି ଏ ବର୍ଷ। ବଙ୍କ ଲାଗିଲ ଯାହା କରିବ ସେ, ସେ ହଜାର ଟଙ୍କା।
ଆମର ବି ସେଇ ହଜାରେ ମାନେ ଗୋଟେ ପେପର କୁ ନା ମାନେ ସବୁ
ନାଇଁ ଗୋଟେ ପେପରକୁ ନା ଗୋଟେ ପେପରକୁ। ତମର?
ହୁଁ ଆମର ବି ସେଇଏ ପା।
ସବୁଆଡ଼େ।
ହଁ ହଁ ମ କଲେଜ ତ ଖାଲି ଅଛନ୍ତି ନେମ ନେଇକି
ଖାଲି ପଇସା ନବାକୁ ଅଛନ୍ତି ଆଉ କିଛି ନାହିଁ।
ସେଇଆ ପା।
ମାନେ ପଇସା ତାଙ୍କୁ କୁଆଡେ ଗଲେ ତାଙ୍କୁ ପାଇବନି ଅଣ୍ଟୁନି ପଇସା
ରିଡମିସନ ବେଳେ ପଇସା ଆଡମିସନ ବେଳେ ପଇସା ଫର୍ମ ଫିଲଅପ ପଇସା। ସେମିଷ୍ଟାରରେ ବ୍ୟାକ ଲାଗିଲେ ପଇସା
ଖାଲି ତ ପଇସା ଆଉ, ଗଛରେ ଫଳୁଛି ପଇସା ଆମର ତ ଦେଇ ପକିଇବ ତାଙ୍କୁ।
ହଁ ବା। ଆଉ ଆମ ଇଆଡେ କେତେବେଳେ ଆସିବ ବୁଲାବୁଲି କରିବାକୁ ଯିବା ଆଉ ସାଙ୍ଗ ହେଇକି ଆଉ।
ହୁଁ ଯିବି ଆଉ ଯିବେ କହିଲେ ଯିବି ଫୋନ କରିବି ଆଉ ତମେ ବି ଆସିଲେ। କହିବ ବୁଲାବୁଲି କରିବେ ମିଶିକି ଆଉ।
ହଁ।
ହଁ ଆଉ ରଖୁଛି।
ହଁ ହଁ
ହଉ।